ଦୋ।
ହ୍ୟାଲୋ।
କୁହନ୍ତୁ।
ହଁ କୁହନ୍ତୁ କେମିତି ଅଛନ୍ତି।
ମଜା ଅଛି।
ଆଚ୍ଛା ଆପଣଙ୍କ ଭଏସେ ଆସୁନି ଠିକି ସେ।
ହ୍ୟାଲୋ।
ହଁ ହ୍ୟାଲୋ କୁହନ୍ତୁ।
ହଁ ବସ ଅଛି ନା।
ହଁ, ହଁ ଆସିଲା।
କିଛି ଦେବେ ଡ଼ା।
ହଁ ଭଲ ଅଛି ଆପଣ କେମିତି ଅଛନ୍ତି। ଆଜ୍ଞା
ବସିଛି ଆଉ କଣ କରିବି ଖାଇକି ବସିଛି ଆଉ।
ହଁ ଖାଇବା
ଆପଣ ଭଏସ କିଲିୟାର ଆସୁନି କୋଉଠି ଅଛନ୍ତି। ହଁ ହ୍ୟାଲୋ କୁହନ୍ତୁ
କ୍ଲିୟର ଆସିଲ
ହଁ ଆସିଲା ଏବେ କୁହନ୍ତୁ।
କହିଲି ଆପଣ ଏବେ ଖାଇ ପିଇ ବି ସାରିସେ ଲେଣି।
ନା ନା ସନ୍ଧ୍ୟା ଜଳଖିଆ କରିକି ବସିଛି। ରାତ୍ରି ଭୋଜନ ସମୟ ହେଇନି ଅଛି ଟାଇମ ହେଇନାଇ ଦଶଟା।
ସନ୍ଧ୍ୟା ଜଳଖିଆ ଏବେ କରି ରାତିର ଖାଇବା କେବେ କରିବେ ପୁଣି।
ନାଇଁ ନାଇଁ କରିକି ବସିଛି ମାନେ କରିସାରିଲାଣି ଘଣ୍ଟେ ଖଣ୍ଟେ ହବ କରିଛି। ସାତଟା ସାଢ଼େ ସାତଟା ବେଳେ କରିଥିଲି।
ଆରେ
ଆପଣ?
ଆମର କର ହେଇନି ରୋଷେଇ ସ? ଚ ଖିଏ ହବ ଆଉ।
ଆଛା କଣ ରୋଷେଇ ହେଇଛି ଆଜି?
ହୁଁ ଆଜି ବାରଟା ବି ଭଲ ତ ଘରେ ମଟନ ହେଇଛି।
ହଁ ବଢିଆ କଥା ମଟନ୍ ଖାଅ।
ମଟନ ଘରେ କରିଛନ୍ତି ହେଲେ ମୁଁ ଖାଏନି ମଟନ୍।
ମଟନ ଖାଆନ୍ତି ନାହିଁ ଆଚ୍ଛା ଭଲ କଥା ମଁତେ ବି ମଟ? ମଟନ ଖାଇବା ପାଇଁ ଭଲ ଲାଗୁନଥିଲା ତ କିନ୍ତୁ ଏବେ? ମଟନ ଖାଉଛି ସବୁ ଖାଉଛି।
ନାଇଁ ମୁଁ ଆଗରେ ଛୋଟବେଳେ ଖାଉଥିଲି ତା ପରଠୁ? ମୋର ରହିଗଲା ଟିକେ ସେଟା ମଟନ ତାପରେ କିଛି ବର୍ଷ ଆମ ଘର? ମତେ ଆସିନଥିଲା ତ ମୋର ସେଇଠୁ ଅଭ୍ୟାସ ଛାଡିଗଲା ଏବେ ଆଲେ ବି ମତେ ବହୁତ? ଆଇଁଷ ଗନ୍ଧାଇ ତ ମୁଁ ଖାଏନି ଆ।
ହଁ ସେମିତି ହୁହଏ ଆଉ ଆଉ ଆଜି ଦିନ ଆପଣଙ୍କର କେମିତି କଟିଲା।
ଦିନ ଭଲ କଟିଥିଲା ଏପଟେ ତ ବର୍ଷା ହେଇଥିଲା ଭାରି ଜୋରରେ। ଭାବିଥିଲେ ଚାରିଟା ଆଡୁ ଟିକେ ବାହାରକୁ ବୁଲିବାକୁ ଯିବ ସିଏ ବି ବୁଲିବା ପାଇଁ। ଥର ଯାଇ ହେଇ ପାରିନି।
ହଁ ଆ ଛି ବହୁତ ଜୋରେ ବର୍ଷା ଆମର ବି ଏପଟରେ ବର୍ଷା କଣ କରିବା। ଆସିଲା ବର୍ଷା ଋତୁ ବର୍ଷା ହବ କଣ କରିହବ।
ଏ ଆ ବର୍ଷା ଋତୁଟା ପଳେଇ ଆସିଲା ବାହାରକୁ ବି ଯାଇ ହେଇ ପାରୁନି।
ହଁ ହଁ ଆପଣଙ୍କର କଣ ପଢାପଢି ଚାଲ୍ଚି?
ମୋର ଏବେ ଏବେ ମୁଁ ପିଜି ଡି ସି ଏ କରୁଚି।
କମ୍ପ୍ୟୁଟର୍?
ଆଜ୍ଞା।
ଆଚ୍ଛା। ଆଉ ଦେହ କେମ୍ତି ଅଛି ଆପଣଙ୍କର?
ଦେହ ହ ଭଲ ଅଛି ଅବିକା।
ହୁଁ। ତ ଆପଣଙ୍କୁ କୋଉ ଜାଗା କୋଉ ଜାଗାକୁ ଆପଣ ଏମିତି ଇଚ୍ଛା ଅଛି ଯିବା ପାଇଁ କିନ୍ତୁ ଆପଣ ଯାଇନାହାନ୍ତି? ଆ
କୋଉ ଜାଗାକୁ
ଆଜ୍ଞା।
ମୋର ଏମିତି ପୁରୀ ତ ଫାଷ୍ଟ ରହିବ, କି କାହିକିନା ମୁଁ ଆଉ ଏ ଥର ଏତେ ପୁରୀ ଯାଇ ପାରିନି ଦି ତିନି ବର୍ଷ ହେଲାଣି ଯେହେତୁ। ଏବେ ବି ରଥ ଟାଇମ୍ ମତେ ପୁରୀ ଯିବାକୁ ବହୁତ୍ ଇଚ୍ଛା ଏଥରକ।
ଆଚ୍ଛା ପୁରୀ ଯିବା ପାଇଁ ବହୁତ୍ ଇଚ୍ଛା, ପୁରୀକୁୁ ଛାଡିକି ଏମ୍ ତି କିଛି ଜାଗା ଅଛି ଯୋଉଠିକି ଆପଣ ଯିବା ପାଇଁ ବହୁତ୍ ଇଚ୍ଛା ଅଛି? ମାନେ ଆପଣ ଯାଇନାହାନ୍ତି, ପୁରୀ ତ ଆପଣ ଯାଇଛନ୍ତି ବହୁତ୍ ଥର। ଏମିତି କୋଉ ଜାଗା ଯୋଉଠିକି ଯାଇନାହାନ୍ତି ଯିବାକୁ ବହୁତ୍ ଇଚ୍ଛା ଅଛି ଆପଣଙ୍କର ଗୋଟାଏ ସ୍ୱପ୍ନ ସେଇଟା ଯିବା ପାଇଁ?
ଯିବା ପାଇଁ ତ ମୋର ବହୁତ୍ ଅଛି, ମତେ ଇଚ୍ଛା ବି ଇଣ୍ଡିଆ ବାହାର କୁ ଯିବା ପାଇଁ।
ଯେମିତି କିି କୋଉ ଜାଗା, ଇଣ୍ଡିଆ ବାହାରେ ତ ବହୁତ୍ ଜାଗା ଅଛି।
କୋରିଆ।
ଆଚ୍ଛା ବିଟି ଏସ୍-ବିଟି ଏସ୍ ଫ୍ୟନ୍ ବୋଧେ?
ଆ ବିଟି ଏସ୍ ଫ୍ୟାନ୍ ନୁହଁ, ସେମ୍ତି କାହା ଫ୍ୟାନ୍ ନୁହଁ ବଟ୍ ମ ତେ ସାଉଥ କୋରିଆ ର ଏରଆ ଟା ମତେ ବହୁତ୍ ଭଲ୍ ଲାଗେ।
ଆଚ୍ଛା, କୋଉ ଏରଆ ଭଲ୍ ଲାଗେ ଆପଣଙ୍କୁ
ସାଉଥ୍ ସାଉଥ୍ କୋରିଆ ର ସବୁ ଜାଗା, ସାଉଥ୍ କୋରିଆ ର ମେନ୍ ଖାଇବା ତାର ଯୋଉ ମ୍ୟାଗି ହେରିଆ ନୁଡଲ୍ସ ଅଛି ସେଇଗୁଡା ଭଲ୍ ଲା ଗେ ଭାରି।
ତ ମୋର ହଁ ତ ମୋର ଅଛି ମୁଁ କେବେ ସାଉଥ୍ କୋରିଆ ଯିବି ମାନେ ଆଗେ ସେଥିର ସବୁ ଯେତିକି ଅଛି ନୁଡଲ୍ସ ଅଛି ଯେତେ ସବୁ ଡିସ୍ ଟ୍ରଏ କରିଆକୁ ଚାହଁବି।
ଆଚ୍ଛା, ଆଉ ସାଉଥ୍ କୋରିଆରେ ଖାଇବାଟା ହେଲା ଆପଣଙ୍କୁ ପସନ୍ଦ।
ଖାଇବା ବି ପସନ୍ଦ କିନ୍ତୁ ସେଠିକାର ପରିବେଶଟା ଭଲ। ଏଇଠି ଯେମ୍ତି ଆମର ଅଛି ତା ଇଏ ହି ସବୁ କିନ୍ତୁ ସେଇଠୁ ସେଠି ଏତେ ଭଲ ଇଏ ନୁହଁ ସେଇଠି ସେମାନେ ସବୁ ଫ୍ରେଣ୍ଡଲି ଇଏ ସବୁ ମିଶନ୍ତି ଭାରି ଏଇଠି ଯେମ ଜେ ଇଏ ତାନାଁରେ ସିଏ ତାନାଁରେ ଇଏ ତାନାଁରେ ଗପି ଦେଇଚି ସେଇଠି ସେମିତି ସିଷ୍ଟମ ନାଇଁ ଏତେ।
ହଁ।
ତ ସେଇଟା ଗୋଟେ ମେନ୍ ପଏଣ୍ଟ ଯଉଡ଼ା ରହୁଛି ମତେ ଭଲ ଲାଗେ ସାଉଥ କୋରିଆଟା।
ଆଚ୍ଛା। ତାହେଲେ ସାଉଥ କୋରିଆ ଆଉ ଇଣ୍ଡିଆ ଭିତରେ ଆପଣଙ୍କୁ ତାହେଲେ କୋଉ ଜାଗା ଭଲ ଲାଗେ। ସେ ତ ଗଲା ଆମର ଦେଶ ବାହାର କଥା।
ଇଣ୍ଡିଆ ଭିତରେ ମୋର ଛୋଟବେଳୁ ଗୋଟେ ସପ ନା ମୁଁ କଟକର ସବୁ ଏରିଆ ବୁଲିଚି। ଗୋଟେ ଏମିତି ଜାଗା ନଉ ଜଉ ମୁଁ ଜଉଟା ଜାଣିନାଇଁ। ମୁଁ ସେତ ଧୀରେ ଧରେ ଷ୍ଟାର୍ଟିଙ୍ଗ ରୁ ଏବେ ସବୁ ଏରିଆ ବୁଲିବା ଷ୍ଟାର୍ଟ କରିଛି ଆଜି।
ଆଚ୍ଛା। ହ ଆଉ। ତ କଟକ। ଓଡିଶାକୁୁ ଛାଡିଲେ ଆଉ କୌଣସି ଜାଗା ନାହିଁ ଭାରତ ଭିତରେ ଆପଣଙ୍କର ବୁଲିବା ପାଇଁ।
ଏଇ ଜାଗା ତ ସେମିତି
ସିଧା ଓଡିଶାରୁ ବାହାରିବେ ସାଉଥ କୋରିଆ ଯିବେ।
ହୁଁ। ବା ଏତେ ତାର ଅଛି ଜାଗା ନାଇଁ ବୁଲିବା ପାଇଁ କିନ୍ତ ନ୍ତୁ ମୋର ମେନ୍ ପଏଣ୍ଟ ଆମର କ ଟକ ଆଉ ମୋର ସାଉଥ କୋରି ଏଇ ଦିଟା ମୋର ଡ୍ରିମ୍।
ଆଚ୍ଛା। ତ ଠିକ ଅଛି ତେବେ ମୁଁ ଏବେ ମୋ କଥା କହିବି?
ଆଜ୍ଞା।
ତ ମତେ ଓଡିଶାକୁ ଛାଡିଦେଲେ ଓଡିଶାର ବହୁତ ଜାଗା ମୁଁ ବୁଲି ସାରିଛି। ଯେମିତି କି କଟକ ହଉ ଭୁବନେଶ୍ଵର ହଉ। ଅ କି ପୁରୀ ହଉ କୋଣାର୍କ ହଉ। ଆମର ସେପଟ ଛାଡିକି ଯେମିତି କି ଅନୁଗୁଳ ହଉ ଢେଙ୍କାନାଳ ହଉ ସମ୍ବଲ ପୁର ହଉ ଝାଟସୁଗଡ଼ା ହଉ।
ହଁ
ସବୁ ଡିଷ୍ଟ୍ରିକଟ ମୁଁ ବୁଲି ସାରିଛି ଓଡିଶା ଭିତ
ଓଡିଶାରୁ ପ୍ରାୟ ଜାଗା ଆପଣ ଯାଇସାରିଛନ୍ତି ତାହଲେ।
ବହୁତ ସାରା ଜାହା ଯାଜପୁର ଯାଇଛି। ଆଉ କେନ୍ଦ୍ରାପଡା ବି ଯାଇଛି ସବୁ ଜାଗା ଯାଇଛି ବହୁତ ଜାଗା ଯାଇଛି। ହ ଭଲ ଭଲ ଯାଇଛି ଭଦ୍ରକ ଯାଇ ଚି ବାଲେଶ୍ଵର ଯାଇଛି ସବୁ ଜାଗା ବୁଲିଛି ମୁଁ। ବାକି ତାକୁ ଛ ଛାଡ଼ିଲେ ଓଡ଼ିଶା ବାହାରକୁ ଆମର ଆନ୍ଧ୍ରପ୍ରଦେଶ ମୁଁ ଯାଇଥିଲି ବହୁତ ଛୋଟ ଥିଲି ମୁଁ ଆନ୍ଧ୍ରପ୍ରଦେଶ ଯାଇଥିଲି। ଥରେ ଭଲ ଲାଗେ। ସେଠିଙ୍କାର ବାରିଲଜୀ ତାଙ୍କର ତିରୁପତି ଜୀ। ତାଙ୍କର
ସେ ଦେଶର ଲୋକ ଭଲ
କରେ
ହ୍ୟାଲୋ
ବହୁତ ବଡ଼ ପଛ ଥିଲି ମୋର ଠିକ ସେ ମନ ନେଇ ପସନ କରୁଛି ଲୋକଙ୍କ କଥା କହିପାରୁନି ସେଠିୟ ମୁଁ କିଏ ଖରାପ କାହିଁକିନା ମୋ ଆଖି ସମସ୍ତେ ଭଲ ତ
ଓଡିଶା ଆଉ ଛ ବାହାରକୁ ଓଡିଶାକୁ ଛାଡିଲେ ମୁଁ ଯାଇଛି ମହାରାଷ୍ଟ୍ର ଯାଇଛି ଦିଲ୍ଲୀ ଯାଇଛି ବାସ୍ ଆଉ ମୋର ସବୁଠାରୁ ଯୋଉଟା କି ସ୍ୱପ୍ନ ଡ୍ରିମ୍ ପ ପ୍ଲେସ୍ ସେଇଟା କହିଲେ ମୋର କେଦାରନାଥ ଯିବା ପାଇଁ ମ ହୁତ ଇଚ୍ଛା ଅଛି ରିଷିକେସ୍ ଯିବା ପାଇଁ ବହୁତ ଇଚ୍ଛା ଅଛି ଯେମିତି ଆପଣଙ୍କର ଇଚ୍ଛା ସାଉଥ୍ ସାଉଥ୍ କୋରିଆ ଯିବା ପାଇଁ ମୋ ବି ବହୁତ ଇଛା ସାଉଥ୍ କୋରିଆ ଯିବା ପାଇଁ ଆଉ ଜାପାନ୍ ଯିବା ପାଇଁ ମୋର ସେ ଦିଇଟା କଣ୍ଟ୍ରି ବାହାରେ ଯୋଉଟା ଦେଶ ବାହାରେ ମତେ ବୁଲିବା ପାଇଁ ଇଚ୍ଛା ଅଛି ଠିକ ଅଛି ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି ବହୁତ୍ ରଖୁଛି ନମସ୍କାର